ଜୟ ଜଗନ୍ନାଥ। ଆଉ ଭଲ ଅଛନ୍ତି?
ହଁ ଆପଣ?
ହଁ ମୁଁ ବି ଭଲ ଅଛି।
ଆପଣଙ୍କ ଆଡେ ପାଣିପାଗ?
ପାଣିପାଗ କଣ କହିବି ପୁରା ତିନି ଚାରି ଦିନି ହେଲାଣି ବର୍ଷା ପକଉଚି।
ଆମର ବି ଇଆଡେ ବର୍ଷା ପକଉଚି। ଆଉ ଆପଣଙ୍କ ଘର କୋଉଠି?
ଆମର ପଶ୍ଚିମ ଓଡିଶା। ଏଇ ସମ୍ବଲପୁର ପାଖାପାଖି ସେପଟେ ଆଉ।
ହଉ। ଆପଣ ୟା ବିଷୟରେ କେମିତି ଜାଣିଲେ?
ଆଜ୍ଞା।
ମୁଁ କହିଲି ଆପଣ ଏଇ ଆପ୍ ବିଷୟରେ କେମିତି ଜଣିଲେ?
ହଁ ମୋର ଜଣେ ଚିହ୍ନା ଅଛନ୍ତି ସିଏ ମତେ କହିଲେ ତ। ଆପଣଙ୍କର ସେପଟେ ଚିହ୍ନା।
କେତେ ଦିନି ହେଲାଣି ଏଇ ଆପ୍ କୁ। କେତେ ଦିନି ହେଲାଣି ଏଇ ଆପ୍ କୁ?
ଆପଣ ହେଇ କାରିଆ ଆପ୍ ରେ ଏଇ କଥା ସବୁ ହେଇପାରିବେନି ହ୍ନି।
ଓହୋ, ମୁଁ ତ ଆଜି ଫାଷ୍ଟ ଟାଇମ ଖୋଲିଚି।
ଆଚ୍ଛା ଆଚ୍ଛା ସେଇଥିପାଇଁ କିନ୍ତୁ ଆପଣ ଆପ୍ ରେ କଥା ହେଇପାରିବେନି ଆପଣ ନର୍ମାଲ ଭଲ କ। ଥାଅନ୍ତୁ। ପାଡେ ସବୁ ବୁଲାବୁଲି ଯାଇଥିଲେ କି?
ହଁ ଆମେ ତ ଏଇ ନୂଆ ଆସୁ।
ଆଚ୍ଛା ସେଠି କେମିତି କଣ କୁହନ୍ତୁ କଣ ବୁଲିଲେ?
ବର୍ଷା ଏଇନୁକା ହେଇଆଡେ ପଡୁଚି ଜୋରରେ ଜଷ୍ଟ। ଏଇନୁକା ଆସିଚୁ ଆଉ।
ଓହୋ। ଆଉ ସବୁ ନାସ୍ତା ଫାସ୍ତା କଲେଣି?
ଆଜ୍ଞା, ଆପଣ?
ହଁ ଆମେ ବି ସବୁ ଚା ପକୁଡି ଟିକେ ଖିଆ ହେଲା। ଆଉ ତାପରେ ଏବେ ରାତିକା ଖାଇବା ସବୁ କରିବୁ ଆଉ। କଣ ପାଠ ପଢା ପଢି ଚାଲିଚି ନା ଜବ କରୁଚନ୍ତି?
ହୁଁ ଆଇଟିଆଇ ସରି ସେକେଣ୍ଡଇୟର ସରିବ ବୋଲି ହେଲାଣି। ଆଉ ତିରିଶ ଦିନ।
ଆଚ୍ଛା ଆଚ୍ଛା। ତାପରେ ଜବ୍ ପାଇଁ ଏପ୍ଲାଏ କରିବେ ନା?
ଜବ୍ ପାଇଁ ଆସୁଚି ଜବ୍ ଡିପ୍ଲୋମା କରିବି।
ଆଛା ହୁଁ ଭଲ ଆଉ
ଆଉ ଆପଣ କୁଆଡେ ବୁଲି ଆପଣ କୁଆଡେ ଆପଣ କୁଆଡେ ବୁଲି ଯାଇଛନ୍ତି
ହଁ ଆମେ ଯାଇଛୁ ତିରୁପତି ଶୁଣିଛନ୍ତି ତିରୁପତି ଧାମ ଯଉ ସେଇଠିକି ଯାଇଛୁ ଆଉ ଅଯୋଧ୍ୟା ଯାଇଚୁ।
ତିରୁପତି ଆମେ ଯାଇଥିଲୁ। ନା ହେଇଗଲାଣି ଗତ ବର୍ଷ ଦୁର୍ଗା ପୂଜା ସମୟରେ ସେ ସମୟ ରେ ମାନେ କିଛି ମାସ ତଳରୁ ସବୁ ଆଁ ଗାଡି ମାନେ ଟ୍ରେନ ପାଇଁ ବୁକିଂ ସବୁ କରାହୁଏ ତ ନହେଲେ ଆପଣଙ୍କର ଚ ଟ୍ରେନ ଟିକଟ କନଫର୍ମ ହବନି ତେଣୁ ଆମେ ଚାରି ପାଞ୍ଚ ମାସ ତଳେ ହିଁ ଟିକେଟ କରିଦେଇ ଥିଲୁ।
ହଁ ଭାଇ ଆଉ
ତାପରେ, ଆଜ୍ଞା
ଆଉ କଣ
ମୁଁ କହିଲି ତାପରେ ଆମେ ସବୁ ଫ୍ୟାମିଲି ସମସ୍ତେ ମିଶିକି ଗଲୁ ସେଇଠି ମନ୍ଦିର ତ ସେଇ ମନ୍ଦିର ବି ସାତଟା ପାହାଡ ଉପରେ ବାବାଙ୍କ ମନ୍ଦିର ନା ତିରୁପତି ବାବାଙ୍କ ମନ୍ଦିର। ପୁଣି ଲାଇନ ଲାଗିଥିଲୁ ରାତି ବାରଟାରୁ କିନା ଲାଇନ ଯେ ଛିଡା ହେଲୁ ଯେ ଦିନ ଦଶଟା ବେଳେ ବାବାଙ୍କର ଦର୍ଶନ ପାଇଲୁ। ମାନେ ଲୋକ ଏତେ ଭିଡ ସେଠି ସବୁ ଆଁ ବହୁତ ମାନନ୍ତି ନା ତିରୁପତି ବାବାଙ୍କୁ ହୁଁ ତ ଲୋକର ଏତେ ବହୁତ ଲୋକ ଆଜ୍ଞା ପୁରୀଠୁ ବି ଅଧିକା ଲୋକ। ମାନେ ସେ ଜାଗାଟାରେ ସେ ସେଟା କୁହନ୍ତି ଆମର ବୈକୁଣ୍ଠ ଧାମ। ପୁରୀରେ ବି ଭିଡ ହଉଛି ନାଁ ନାଁ ନାଁହିଁ ବୋଲି କିନ୍ତୁ କୁହନ୍ତିନି କି ଗୋଟେ ସେଠି ମାନେ ବହୁତ ଦୂର ଦୂରରେ ଆମ ପୁରୀରେ କଣ ହଉଛି ନା କେତେ ଗୁଡେ ହେଲେ ବହୁତ ଜୋର ଭିଡ ହଉଛି ଆଉ ଉଁ ମ୍ୟାମ୍ ଫୋନ କଲେଣି ଟିକେ ଯାଇକି ନେଇଆସିବ।
ସିଏ ବହୁତ
ଏ ଫୋନ୍ ଆସିଲେଇଁ। ତାପରେ ସେଠି ମାନେ କେତେବେଡେ ହେଲେ ବହୁତ ଜୋର ଭିଡ ହଉଛି ନହେଲେ କେତେଟେ ନର୍ମାଲ ଏମିତି ରହୁଚି ଆଉ ସେଠି ସେମିତି ସମସ୍ତେ ମାନେ ବହୁତ ଦୂର ଜାଗା ତ ଆପଣଙ୍କୁ ଯାହା ହେଲେ ବି ଛୁଟି ଆଁ ପାଞ୍ଚ ଛଅ ଦିନ୍ ନେଇକି ଯିବାକୁ ପଡିବ କିନ୍ତୁ ପୁରୀ ଟା ହେଲେ କଣ ଆମର ହଉଛି ନା ଆମେ ଯଦି ଯୋଉଠି ବି ଗଲେ ଦେଖିବେ ଟ୍ରେନ ର ସୁବିଧା ଅଛି ରାତି ବସିଲେ ସଖାଳେ ପହଞ୍ଚି ଯାଉଛନ୍ତି ୟା ତ ସଖାଳେ ବସିଲେ ରାତି ପହଞ୍ଚି ଯାଉଛନ୍ତି ଏମିତି କିନ୍ତୁ ସେଟା ତ ଆକଟୁଆଲ୍ଲୀ ବହୁତ ଦୂର ଜାଗା ନା
ଆପଣଙ୍କ ଇଆଡେ ବହୁତ ଭଲ ବୁଲିବା ଜାଗା କୋଉଟା
ଆମର
ଆଜ୍ଞା
ଆମର ଶୁଣିଛନ୍ତି ସମଲେଶ୍ଵରୀ ମାଙ୍କ ଙ୍କର ମନ୍ଦିର ଅଛି ମା ସମଲେସ୍। ଆଜ୍ଞା ବଢ଼ିଆ ସବୁ କରୁଛନ୍ତି ଆଗରୁ ଆ ସବୁ ଅଲଗା ଥିଲା କିନ୍ତୁ ଏବେ ପୁରା ସବୁ ଅଲଗା କରିଦେଇଛନ୍ତି ଆଉ
ହୁଁ ଆମ ଫ୍ୟାମିଲି ବି ଏବେ ଯାଇଥିଲେ ତ?
ହୁଁ ହୁଁ। ନଦୀ ପାଖରେ ଯୋଉ ମନ୍ଦିର ଟା ଅ କି ସୁନ୍ଦର ତାର ଭିୟୁ ଟା ଦେଖିବାକୁ ଭାରି ଭଲ ଲାଗେ।
ଆଉ?
ଆଉ ଆପଣ କୁହନ୍ତୁ?
ଏଇଟା ଆଜି ଫାଷ୍ଟ ଟାଇମ୍ସ ଏଇ ଆପ ଖୋଲିଛି ନା କିଛି ନଲେଜ ନାହିଁ।
ଚାଷ ବାସ କରୁଛନ୍ତି।
ନା ନା ଚାଷ ବାସ ଆମର ଏଇ ହୁଏନି।
ହୁଁ ହୁଁ। ଗାଁ ସବୁରେ ଚାଷ ବାସ କରୁନାହାନ୍ତି।
ଆମର ବିଲ ଅଛି କିନ୍ତୁ ଚାଷ ହୁଏନି ସବୁ ଦିଆଯାଇଛି ଭାଗୁଆରି କଣ ଗୋଟେ ଅଛି?
ହୁଁ ହୁଁ। ହଁ ମାନେ ଯିଏ ଯଦି ନ କରି ପାରିଲେ ସେ ଭାଗରେ ଦେଇଦିଅନ୍ତି ଆଉ ତା ବଦଳରେ ଆପଣଙ୍କୁ ପୁଣି ଚାଉଳ ଦଉଥିବେ ନା?
ହଁ ଆପଣଙ୍କର ବି ଚାଷ କରନ୍ତି।
ଆମର ବି ଗାଁରେ ଚାଷ ହଉଛି ହେଲେ ଆମେ ତ ଏପଟେ ରହିଲୁଣି ନା ଆମର ଏଠି ଆଉ ଚାଷ କେହି କରିବେନି ସବୁ ଗାଁ ପଟେ ସବୁ ଚାଷ ହଉଛି ଆଉ ବାର ବଗିଚାରେ କିଛି ଲଗେଇନାହାନ୍ତି ପନିର ପରିବା।
ହଁ ଲାଗିଛି ଆମରି ବାଇଗଣ ଆଉ ଭେଣ୍ଡି କାକୁଡି ବନ୍ଧାକୋବି।
ଆଚ୍ଛା ଆଚ୍ଛା। ଘରେ ଖାଇବା ପାଇଁ କରୁଛନ୍ତି ନା ବିକ୍ରି କରୁଛନ୍ତି?
ନା ନା ଖାଇବା ପାଇଁ ବିକ୍ରି ନାହିଁ।
ହୁଁ। ଭଲ ଆଉ ଏମିତି ମାନେ ଘରେ ଟିକେ ଟିକେ କରୁଥିଲେ ଆପଣ ବି ଶୁଦ୍ଧ ପନିର ପରିବା ଖାଇ ପାରିଲେ। ତାପରେ ଯୋଉ ତ ମାନେ ମାର୍କେଟରେ ତ ସବୁ ମିଳୁଛି କିନ୍ତୁ ହେଲେ ବି କୁହନ୍ତିନି କି ଭେଜାଲ ସବୁ ଥାଏ। ଆ ଆପଣଙ୍କର ସବୁଥିରେ ସାର ଦିଆ ହେଇ ଥିବ ଆଉ ଅ ମାନେ ହଁ ସବୁ ଜିନିଷଟାକୁ ବଢେଇବା ପାଇଁ ହେଲେ ବେଶୀ ବେଶୀ ଔଷଧ ତିଆରି ମାନେ ଔଷଧ ସବୁ ଆ ଇଏ କରିଦଉଛନ୍ତି। ମାନେ ଯେହେତୁ ମାନେ ବେଶୀ ଫସଲ ଆସିବ ବୋଲି। ବେଶୀ ବେଶୀ ସବୁ ଔଷଧ। ସବୁ ଦେଇ ଦଉଛନ୍ତି ସେଇଟା ଦେହ ପକ୍ଷରେ ସବୁ ଖରାପ ନା? ଆମେ ଖାଇଦଉଛୁ ସିନା ବାହାରେ ରହୁଛୁ କି କିଛି ମାନେ ଘରେ ତ ସେମିତି କିଛି ଜାଗା ନାହିଁ ଯେ ଚାଷ ବାସ କରିବେ? କିନ୍ତୁ ସେଇ ତ କିଣିକି ଖାଇବାକୁ ପଡୁଛି ଆଉ ତାର ଇଏରେ ଦେଖିବେ? ମଣିଷ ଆଗ କାଳରେ ମଣିଷ ଦେଖିବେ ଶହେ ବର୍ଷ ପର୍ଯ୍ୟନ୍ତ ବି ବଞ୍ଚି ଯାଉଥିଲେ କିନ୍ତୁ ଆଜି କାଲି ଦେଖନ୍ତୁ ସତୁରି ବର୍ଷ ହେଲା ବେଳକୁ ରୋଗ ପୁରା
ଏବେ ବି ତ ବଞ୍ଚିଛନ୍ତି ଆହୁରି ଲୋକ।
ହଁ କାହିଁକି ନା ସେମାନେ ଆଗ କାଳର ଲୋକ ସବୁ ଅଛନ୍ତି ନା ଭଲ ଜିନିଷ ଖାଉ ଥିଲେ ଖଟୁଥିଲେ ଥକିକିରି ଆ ରାତିରେ ଯେମିତି ଆମର ହଉଚି ଅ ସାତଟା ଭିତରେ ଖାଇ ଖାଆନ୍ତୁ କି ଆଠଟା ଭିତରେ ଖାଇଦିଅନ୍ତୁ ରାତିକ ଖାଇବା। ତେଣୁ ଦେହ ପକ୍ଷରେ ସେଇଟା ଗୋଟେ ଭଲ କିନ୍ତୁ ଆଜିକାଲି କଣ କରୁଛନ୍ତି?
ଏବେ ତିରିଶ ଇୟର ହେଲା ବେଳକୁ ମଣିଷ ଡେଥ।
ଆଜ୍ଞା ତାପରେ ଆଜିିକାଲି ଦୁର୍ଘଟଣା ବି ବହୁତ ହଉଛି ନା। ମାନେ ଆପଣ ଜାଣିପାରିବେନି ଆପଣଙ୍କର କଣ ରୋଗ ହେଇଛି। ଆ ହାର୍ଟ ଆଟାକ ହେଇଗଲେଣି କି ହାର୍ଟ ଚକ୍ କରିଗଲେଣି ସେ ଚାଲିଗଲେ। ମାନେ ସେ ଜିନିଷ ଟା କହିଲେ ପା ଜାଣିପାରିନି କିନ୍ତୁ ଆଗ କାଳିକା ଲୋକମାନେ ସବୁ ଅ ବହୁତ ମାନେ ଭାଲି ବି ବହୁତ ଦିନ ଦିନ ଯାଇ ବସୁଥିଲେ।
ହୁଁ ସେ ସବୁ ଭଲ ଖାଇବା ଖାଉଥିଲେ ମାନେ କିଛି ମିଶୁନଥିଲା ସାର ଫାର।
ହୁଁ ତାପରେ ମଣିଷ କଣ ଖଟିକି ଆସୁଥିଲେ। ସେଇ ଶାଗ ପଖାଳ ବି ଖାଇବେ କେତେ ଶାନ୍ତିରେ କି ଖାଉଥିଲେ। ସେ ଶାଗ ଟା ହିଁ ବାଡିର ଶାଗ ଟା ହିଁ କେତେ ମିଠା ଲାଗୁଥିଲା। ଆଉ ଆଜିକାଲି ତ ସବୁ ଖାଇବାରେ ସବୁ ଇଏ ହେଲେଣି ଆଉ।
ଆପଣଙ୍କ ଏଇଆଡେ କୋଉ ଫ୍ରୁଟ ଗ ଫ୍ରୁଟ ଗଛ ଲଗେଇଛନ୍ତି? କୋଉ କୋଉ ଗଛ ଲଗେଇଛନ୍ତି ସବୁ ଖାଇବା ଗଛ ମାନେ
ନାହିଁ ଆମର ତ ଆ ବାହାରେ ରହୁଛୁ ତ ସହରରେ ଆଉ କୋଉଠି ଆପଣ ଜାଗା ପାଇବେ ସେମିତି ସବୁ କିଣିକି ଆମର ଠି ମାନେ ଗୋଟେ ପିଜୁଡି କିଲୋ ଆପଣଙ୍କର ନବେ ଟଙ୍କା ରୁ ଶହେ ଟଙ୍କା। ତାର କ୍ଵାଲିଟି ନେଇକି ସବୁ ରେଟ୍ ଅଛି ବୁଝିପାରିଲେ। ମାନେ ଗାଁ ଘର ହେଇଛି ସେ ଖାଉନାହାନ୍ତି ସେଇ ପକେଇକି ନଷ୍ଟ କରୁଛନ୍ତି। ବା ଟି ଦଉଛନ୍ତି କିନ୍ତୁ ଏଇଠି ସେଇ ଜିନିଷ ଟା ଆମେ ଶହେ ଟଙ୍କା କିଲୋ ପାଖାପାଖି କିଣିକି ଖାଉଛୁ। ଏମିତି ଆଉ। ତାପରେ ଘରେ ସବୁ ରାତିକା ରୋଷେଇ ଆରମ୍ଭ କଲେଣି?
ହଁ ମୁଁ ହଷ୍ଟେଲରେ ଏବେ ରହୁଛି ନା ସେ
ଆଚ୍ଛା ଆଚ୍ଛା ଆପଣ ହଷ୍ଟେଲରେ ରହୁଛନ୍ତି ପୁଣି ଖାଇବା ପିଇବା କେମିତି କରିକି ଖାଉଛନ୍ତି ନା
ନାଇଁ ନାଇଁ ଆମର ଏଇ ମେସ ସେ ରୋଷେଆ ଅଲଗା। ଖାଲି ଖାଇଆ ପଇସା ଆମେ ଦଉଛୁ ସେ ରୋଷେଇ କରିକି ଆମକୁ ଦେବେ।
ହଁ।
ଆପଣଙ୍କ ଘରେ କେତେ ଜଣ ମେମ୍ବର?
ଆମର ବଡ ଫ୍ୟାମିଲି ଅଛି କିନ୍ତୁ ଆମେ ସବୁ ଅ ଯା ସବୁ ବାହାରେ ରହିଛୁ। ହଁ ସିଏ ସବୁ ମାନେ ଗାଁରେ ରହୁଛି। ଏମିତି ଆଉ।
ଆପଣଙ୍କ ପ୍ରପରଲି ଗାଁ କୋଉଠି?
ଆମର ପ୍ରପର ଏ ସବୁ ବାରିପଦା ସାଇଡ ରେ ଆଉ।
ଉଁ ହୁଁ।
ହଉ ତାହେଲେ ଆପଣଙ୍କ ସାଙ୍ଗରେ କଥା ହେଇକି ଭଲ ଲାଗିଲା ରହୁଛି।
ହଉ ଧନ୍ୟବାଦ।